କଣ କରୁଥିଲ କି?
ଏଇ ଖାଇକି ବସିଛି ଆଉ।
ଓହୋ ନା ମୁଁ ଅ ଅଫଲାଇନ ଦେଖେଇଲା ତ ମୁଁ ସେଥିପାଇଁ।
ଏଇ ହଁ ହଁ ନାଇଁ ନାଇଁ ଏମିତି କିଛି ନାଇଁ।
ନା ଏତେ ଲେଟ୍ ହେଲା ନା କଣ କହିଲେ?
କଣ କହିଲ?
କଣ କହିଲ ତ?
ହେଲା ମାନେ ଖାଇସାରିଲାଣି?
ଖାଇ ନା ନା ଖାଇନି ଖାଇଲାଳୁ ଦଶଟା ସାଢେ ଦଶଟା।
ଓହୋ ମୁଁ ଏଇ ଏବେ ଖାଇକି ଏଇ ଫୋନ୍ କଲ ଖାଇକି ଟିକେ ବସିଥିଲି ଆଉ।
ହୁଁ ହୁଁ କଣ ଖାଇଲ?
ମୁଁ ଖାଇଲି କଣ ରୁଟି ଚିକେନ ଆଉ।
ହଁ ଆଜି ବାର ବି ଅଛେ।
ହୁଁ ତମେ?
ଆଉ
କଣ ହେଇଛି ଆଜି ଖାଇବା ପାଇଁ?
ଆଜି ନନଭେଜ ତ ହେଇନି ଭେଜ ଉପରେ କଣ ହେଇଛି ଆଉ ମୁ ଟିକେ ଦେଖିନି କଣ ହେଇଛି। ଡାଲି ହେଇଛି। ଆଉ କଣ ହେଇଥିବ ତା ସହିତ ଲଗେଇ ଖାଇବାକୁ? ହଁ ମୁଁ ଭାତ ଖାଏ କେବଳ ସୋମବାରେ ଖାଏନି ଆଉ ନହେଲେ ପ୍ଲେଟ୍
ଘରେ ସମସ୍ତେ ଭାତ ଖାଆନ୍ତି?
ହଁ ବାପା କେବଳ ଖାଆନ୍ତି ରୁଟି ଡାଇବେଟି ଟିସ୍ ନା ହେତିପାଇଁ। ଆଉ ଆମେ ସମସ୍ତେ ଭାତ ଖାଇଦେଉ ଏ ରୁଟି ଖାଇଲେ ଟିକେ ରା ସେଥିରେ ପେଟ ଟା ଟିକେ ପୁରା ଲାଗେନି ଭରପୁର ଲାଗେନି।
ନା ମ ଏପଟେ ଆମେ ଭାତ ଖାଇଲେ ଆମ ମାନେ ହ ମାନେ ରାତିରେ ଆମର ଏପଟେ ଏପଟେ ଏରିଆ କେହି ଭାତ ଖାଆନ୍ତିନି। ସମସ୍ତଙ୍କ ଘରେ ରୁଟି।
କାହିଁ ନା ରାତିରେ ଟିକେ ହାଲକା ଖାଇବା କଥା ନା ସେଥିପାଇଁ ରୁଟିଟା ଟିକେ ହାଲକା ଖାଇବାଟା। ମୁଁ କିନ୍ତୁ ପେଟ ଫୁଲ କରି ନ ଖାଇଲେ ମତେ ରାତିରେ ନିଦ ହୁଏନି ଭଲସେ।
ମୁଁ ବି ମୁଁ ବି ଯେତେ ଯାହା ହେଇଯାଉ ରାତିରେ ନ ଖାଇଲେ ଶୋଇବିନି ମାନେ ରାତିରେ ଓପାଷ ଶୋଇହବନି। କିନ୍ତୁ ରୁଟି ଆଉ ଭାତ ଖାଇବିନି ଆଉ।
ହୁଁ
ଯେତେ ରାଗି ଥା ଯେତେ ଇଏ କରି ତା ମାନେ କିନ୍ତୁ ରୁଟି ହଉଛି ନ ଖାଇଲେ ନିଦ ହବନି।
ହୁଁ ରାତିରେ ଖାଇଲେ ତ ଭଲସେ ନିଦଟା ହବ ନିଦ ହେଲେ ମାନେ ଦିନମାନ ଯାକ ରା ରା ରାତି ଅନିଦ୍ରାଟା ବହୁତ ବାଧିନି କି ଆଉ ରାତିରେ ଯଦି ଠିକ୍ ତା ଶୋଇପଡିଥିବୁ ଆଉ ଦିନରେ ଚିଡିଚିଡା ବି କିଛି ଲାଗିବନି ସବୁ କିଛି ଠିକ୍ ଠାକ ଲାଗିବ ଆଉ ନ ଶୋଇଥିଲେ ଚିଡିଚିଡା ଲାଗିବ।
ଯୋଉମାନେ ସବୁ ନାଇଟ୍ ଡ୍ୟୁଟି କରୁଛନ୍ତି ତାଙ୍କୁ ମାନିବାକୁ ପଡିବ ନା।
ହଁ ସେମାନେ ବହୁତ ଚଲାଅ।
ହଁ ମୋର ଏମିତି ଆସିଛି ବି ବହୁତ। କପାଇଁ ନାଇଟ୍ ସିଫ୍ଟ ବୋଲି ମୁଁ କରେନି ମୁଁ ସ ରହିପାରିବିନି ଶୋ ମାନେ ମୁଁ କଣ୍ଟ୍ରୋଲ କରିପାରିବନି
ହଁ କଣ କହିଲ ମାନେ ରାତି ଅନଦରେ ହେଲେ ଶୋଇବା ରିତାର ନହେଲେ ଦେହ ଖରାପ ହେଇଯିବ ଆମର ମେନ କଥା ଖାଇ
ତ ନହଲା
ହୁଁ ଖାଇବା ଶୋଇବା ଟା ମାନେ ମେନ୍ ନା ଆମର ସେଇ ଦିଟା ଖରାପ ହ ଖାଇବା ଶୋଇବା ହଁ ଏଥିଟ ଟାଇମ ଟୁ ଟାଇମ ହବା କଥା ସେଇ ଦିଇଟା ଠିକ ଠାକ ନହଲେ ଦେହ ଅଟୋମେଟିକ ଖରାପ ହବ।
ହଁ
ଅଠାାର କିନା ତ ହବନି ଟିକେ ଆରମ୍ଭ ହେଇଯ ଏକାରେ ହେଇଯିବ।
ସେଇଆା ନୁହଁ ଆଉ ଦିନ ମ ମାନେ କେମିତି କଲା କଣ?
ଆଜି ଦିନ ମାନ ଟା ମୋର ଟିକେ କିଛି ଅସୁବିଧା ହେଇନି ମତେ ଖାଲି ଟିକେ ଛିଟ ଛିଡା ଲାଗୁଥିଲା ଆଉ ନହେଲେ କିଛି ଅସୁବିଧା ନାହିଁ ସବୁ ଭଲ ହେଇଯାଇଛି।
କାଇ କାମ ପ୍ରେସର ଅଧିକ ଥିଲା କି?
କାମ ପ୍ରେସର ନାଇଁ ଯୋଉଁ ଗରମ ଟା ହଉନିକି ବହୁତ ଜୋର ସେଥିପାଇଁ ଚିଡଚିଡା ଲାଗୁଥିଲା ଆଉ।
ହୁଁ ଡ୍ୟୁଟି ଯାଇଥିଲ।
ହଁ ଡିଉଟି ଆସିକି ଧୋଇ ହେଇକି ଟିକେ ଛତୁଆ ଖାଇଥିଲି। ଛତୁଆ ଖାଇଦେଇକି ଫୋନ ଟା ନେଇ ଆସିକି ଧରିକି ବସିଚି।
ଆଉ ଡିଉଟି ରୁୁ ଆସିଲେ ଘରକୁ ଯାଏଁ ଶାନ୍ତି ନା ଦିନମାନ ଅଫିସ ରେ ଏସି ଅଛି ନା?
ହୁଁ ହୁଁ ଏସି ପାଇଁ ତ ସେ ଟିକେ ରହିହଉଛି ନହେଲେ ସେଠି ଆହୁରି ଚିଡ଼ିଚିଡା ଲାଗନ୍ତା।
ହଁ
ଖରା ଟା ବି ଆଜି ବହୁତ ଜୋରରେ ହେଇଥିଲା ମାନେ ହଉଛି କେ
ଗରମ ଅଛି
ହଁ ଗୁଳୁଗୁଳି ଟା ବହୁତ ଯୋରେ ହଉଛି।
ଭାରି ବାଧୁନି ନା ନମାନେ ଭାରି ଥକା ଥକା ଲାଗୁଛି ଭାରି ବିରକ୍ତ ଲାଗୁଛି।
ଉ ପୁରା ଏଇ ଯୋଉ ବହୁ ଜୋରେ ଶୀତ ହୁଏ ସେଟା ବହୁତୁ ବଢିଆ ଏତିକି ଏମାନେ ଏଇଭଳିଆ ଗର
ତାହେଲେ ସମ୍ଭାଳି ନବୁ କିନ୍ତୁ ଏଇ ଯଉ ଗରମ ଜମା ସହି ହଉନି।
ଏଇଥିରେ ମାନେ ଏତେ ଜୋରରେ ଦେହ କଣ ହେଇଯାଉଛି କାମ କରିବାକୁ ଇଚ୍ଛା ହଉଛି। ଏ ଖରାକୁ ଦେଖିଲା ବେଳୁ ତ ଆଉ କିଛି କରିବାକୁ ଇଚ୍ଛା ହଉନି ଖରା ଟା ବି ଆଜି ପୁରା ବହୁତ ଜୋରରେ ଖରାଟା ହ
ହ ନା କୁଆଡେ ଯାଇହବ ନା କିଛି କରିହବ ଘରେ ରହିଲା ବେଳୁ ଏତେ ବା ମାନେ ମାନ୍ଦା ମାନ୍ଦା ବି ଲା ଗୁଚି।
ହୁଁ।
ମତେ ବି ମାନେ ଏତେ ଥଣ୍ଡା ହେଇଯାଇଛି ମାନେ ଭାରି ବିରକ୍ତ ଲାଗୁଛି ଗରମ କୁ। ଥଣ୍ଡା ହେଲା ବେଳକୁ ଆହୁରି।
ଏଇ ଥଣ୍ଡା ହେଲେ ବେଶୀ ଗରମ ଲାଗେ।
ହଁ ପା ବେଶୀ ଗରମ ଲାଗୁଚି ଖାଲି ଝାଳ ହରିକା ବୋହିକି ମାନେ। କେତେ ଆଉ ତ ଏ ସିି ଭିତରେ ବି ବସିବୁ ଦିନ ରାତି? ହୁଁ
ଆଉ ଏଇ ଯଉ ଝାଳ ଫାଳ ଗୁରା ବାହାରୁନି କି ହଉଛି ସେ ଆମେ ପାଣି। ଏବେ ଅଧିକ ଟିକେ ୟୁଜ୍ କରୁଛୁ ସେଥିପାଇଁ ସି। ଝାଳ ଟା ଯୋଉ ଅଛି ଆମ ବେ ବଡି ଟା ରେ ସବୁ ମାନେ କଣା କଣା ହେଇଯାଉନି ଆଉ ଦେ ପାଣି ଟା ଅଧିକ ୟୁଜ କଲେ ଭିତରକୁ ପଳଉଛି ସେଥିପାଇଁ ଥଣ୍ଡା ଟା ବେଶୀ। ମୁଁ କହିଲି ଗରମ ଦିନେ ହିଁ ବେଶୀ ଥଣ୍ଡା ଧରେ।
ବେଶୀ ଥଣ୍ଡା ଧରିଅ ପା।
ପନ୍ଦର ଦିନ ଲେ ଥରେ ପୁରା କଣ୍ଟିନିଉ ଥଣ୍ଡା ଧରିବ।
ଥଣ୍ଡା ଧରିବ ମାନେ ଯୋଉଥିରେ ବେଶୀ ବିରକ୍ତ।
ହଁ। ତୁ ସେ ପଚାଶ ଥର ଧୋଇ ହଉଥିବେ ଗରମ ହଉଥିବ ବୋଲି ସେ ସେ ଅନୁସାରେ ଥଣ୍ଡା
ଏବେ ଦଉ ଧୋଇ ହେଇଗଲେ ଶାନ୍ତି କିନ୍ତୁ ଉଁ କେତିକି ସମୟ ପାଇଁ ବଡ଼ି ଉଁ ସିନା ଥଣ୍ଡା ଲାଗିବ ତାପରେ। ତାର ଇଫେକ୍ଟିଭ ଟା ବଡି ଭିତରେ ପଡିବ।
ହୁଁ। ଏମିତିକା ଆଉ।
ଖରା ଗରମ ରେ କଣ ସ୍କିନ୍ କେୟାର କରିଛ?
ସ୍କିନ୍ କେ କଣ କରିବୁ ଆସିକି ତ ଯୋଉ ରେଟ ରେ ମାନେ ନିଦ ଲାଗୁଛି ଆଉ ସ୍କିନ୍ କେୟାର କିଛି କରିବାକୁ ଇଚ୍ଛା ହଉନି।
ଦିନରେ ଖା ସନସ୍କ୍ରିନ୍ ୟୁଜ୍ କରି ପଳଉଥିବୁ ନା?
ସନ ସ୍କ୍ରିନ୍ ସେଇଟା ତ ମାନେ ଯାହା ହଉ ଖରା ପାଇଁ ସେଇଟା ହିଁ କେବଳ ଗୋଟେ
କଣ ୟୁଜ୍ କରୁଛୁ କୋଉ ସନସ୍କ୍ରିନ ୟୁଜ୍ କରୁଛୁ?
ଯୋଉ ଡମ ଡକ ର ଏବେ ଯୋଉଟା ଆଶୁନି ପର୍ପଲ ର ସେଇଟା ୟୁଜ କରୁଛି।
ଭଲ ମାନେ ୟୁ
ହଁ ସ ତା ଇଏ ଟା ତା ୟୁଜ ଟା ମତେ ଭଲ ଲାଗେ ଫାର୍ଷ୍ଟେ ସିକା ଟା ୟୁଜ କରିଥିଲି ସେଇଟା ଗୋ ଟେ ଦିନରେ ସରି ନି ତାପେ ମୋତେ ତା ଠାରୁ ଭଲ ଲାଗିଲା ଡମ ଡାକ ଟା। ସେଇଟା ନେଇ ଆସିଲେ ସେଇଟା ତ ୟୁଜ କରିଦିଏ ହଁ ମତେ ସେଇଟା ଭଲ ଲାଗିଲା। ମାନେ ତାର ସେ ଯୋଉ କ୍ରିମ ଟା ସେଇଟା ମାନେ ମୁହ ସହିତ। ମିଶି ଯାଉଛି ଆଉ ଟିକେ ଗ୍ଲୋ ବି କରୁଛି ମ ସେଇଟା ଟିକେ ଭଲ ଲାଗୁଛି।
କୋଉଟା ଡମ ଡକ କ୍ରିମ ଟା?
ହୁଁ ଶିକା ଟା ବି ଭଲ ଲାଗୁଛି ମାନେ ତାଠାରୁ ଟିକେ ଡମ ଡକ ଟା ବେଶୀ ଭଲ ଲାଗୁଛି।
ଓହୋ।
ହୁଁ। ଦିକା ଆଉ କେତେ ତ ବାହାରିଛି ତା ଭିତରୁ ମାନେ ମୁହଁକୁ ନେଇକି ସେ ଜୋ
କି କିଛି ଆଉ ପ୍ରଡ଼କ୍ଟ ଏମି ଥିଲା। ଯେତେ ପ୍ରଡକ୍ଟ ବାହାରାରୁଛି ସେତେ ମୁହଁରେ ବି ମାନେ ମୁହଁରେ ବି ବାହାରୁଛି ସେମିତି।
ହଁ ସନସ୍କ୍ରିନ କଣ ମୁଁ ଆଗେ ଜାଣି ବି ନଥିଲି।
କିଏ ଜାଣିଥିଲା କହିଲ ସମସ୍ତେ। କଣ ଏମିତି ସନସ୍କ୍ରିନ୍ ଏଗୁଡା ସବୁ ୟୁଜ କରୁଥିଲି ଆଗରୁ ପୁଣି ସେଇ। ଏ କ୍ରିମ ପାଉଡର ଏ ରା ଲଗଉ ଥିଲେ କିଛି ହଉ ଥିଲା ମୁହଁ ରେ।
ଆଗରୁ କେବଳ ଟିକେ ଫେରା ଲଭଲି ଓ ଟିକେ ପନସ ପାଉଡର।
ପନଂସ।
ନରମାଲି ସିଏ ତ ଲଗାନ୍ତିନି ଲଗାନ୍ତିନି ନରମାଲି ଖାଲି ଟିକେ ଫେରାଲ ଲବଲି ଆଉ ପନସ ଏତିକି ହିଁ କାଫି ‌ହି। ଏବେ ତ ଏବେ କେତେ ଜିନିଷ ଏ ଖାଲି ଟିକେ ବାହାରକୁ ଯାଉଛୁ। ଯେମିତି ଏ ଫାଉଣ୍ଡେସନ ସେ ମେକ୍ ପାଉଡର।
ତା ସବୁ ମେକପ ର ପୁଣି ହ ମାନେ ବହୁତ ଗୁଡେ ପ୍ରଡକ୍ଟ ବାହାରିଲାଣି।
ହଁ ତାପରେ ମୁହଁ ‌ ଯୋଉ ପୋଡ଼େ କହାର ସୁଟ କରିବ ନାଇଁ।
କରିବ ଇଏ କରିବ ଟେକ୍ନୋଲୋଜି ଏବେ କେତେ ମାନେ ଆଗକୁ ବଢିଗଲାଣି।
ଆଗକୁ ବଢିଲାଣି ସେଇ ଅନୁସାରେ ବି ଖର୍ଚ୍ଚ ବି ହଉଛି ହିଁ ହିଁ।
ଖର୍ଚ୍ଚ ବି ହଉଛି ଗୋଟେ ଗୋଟେ ପ୍ରଡକ୍ଟ ର ରେଟ କେତେ କହିଲ। ଗୋଟେ ମାନେ ନର୍ମାଲ ଜିନିଷ ବି ତ ଆଣିପାରିବୁନି କିଛି।
ଖାଲି ଗୋଟେ ଲିପଷ୍ଟିକ୍ ଆଣିନା ତମେ ଯମେତି ଗୋଟେ ମାନେ। ଗୋଟେ ଗୋଟେ ଲିପଷ୍ଟିକ କଣ କି ସେ ଯୋଉ ଓଠ ଗୋଟେ ଗୋଟେ ଲିପଷ୍ଟିକ କଳା ପକେଇ ଦଉନି କି। ନାଇଁ ମାନେ ହଉଛି ଯୋଉ ଟିକେ କମ ଦାମିକାର ତ ସେଇ। ଆ ଯଦି ତୁ ଗୋଟେ ଭଲ ବ୍ରାଣ୍ଡ ର ଆଣିବୁ ସେଟା ମିନିମମ ତତେ ସାତଶ ଆଠଶ ଏଇଭଳିଆ।
ଆଉ। ଆଉ ସେ ଅଛି ଏବେ ଦୁଇଶ ତିନିଶ ହେଲେ କିଛି ନୁହଁ ସେ ଲିପଷ୍ଟିକ।
ସେଟା ବା ମାନେ ଇଏ ତୁ ଗୋଟେ ଦିନ ପାଇଁ ଲଗେଇ ଦେଇଥିବୁ ତାପରେ ତତେ ମିନିମମ୍ ପାଞ୍ଚ ଛଅ ଦିନ ଭଳିଆ ତତେ ମାନେ ଓଠ କଲର ପୁରା ଚେଞ୍ଜ। ହେଲା ଭଳିଆ ଲାଗିବ। ବରଂ ପଇସା ନଉ।
ସେ ଆଉ ନାହିଁ ଆନସ
ନା ବା କିଛି ସବୁଥିରେ ତ କେମିକାଲ ମିଶୁଛି ଆଉ ଗ୍ୟାରେଣ୍ଟି କଣ।
ହଁ। କିନ୍ତୁ ଯେତେ ଆମେ ୟୁଜ ଆଗରୁ ମୁଁ ମାନେ ମନ ଅଛି ଯୋଉ ବି ଜିନିଷ ୟୁଜ୍ କରେ ଛୋଟ। ଛୋଟବେଳେ ବି ସେଇ ଫାଉଣ୍ଡସନ ମାଇଲେ ଏତେ ମୁହଁରେ ଭାରେନି କିନ୍ତୁ ଏବେ ଯଉ ଫାଉଣ୍ଡସନ ଲଗେଇଲେ କାହିଁକି କେଜାଣି ମୁଁହରେ ବାହାରୁଛି।
ହଁ ତାପରେ କଣ କହିଲ ଆଗରୁ ଯୋଉ ଯାତ୍ରାକୁ ତମେ ଯାତ୍ରା କୁ ଯାଅ ନା। କିଛି ବି ଗୋଟେ ଯାତ୍ରା ହଉ ସେ ଯା ତ୍ରା କୁ ଏଇଟା ପାଞ୍ଚ ଟଙ୍କିଆ ସବୁ ହରେକ୍ ମାଲ ପଡିିଥିବେ। ସେଥିରେ ଯୋଉ ନେଲପାଲିସ ସେ ଲିପଷ୍ଟିକ୍ ଏଇ ସବୁ ନେଇ ଆସନ୍ତି।
କିଛି କିଛି ହୁଏ କି ନା କିନ୍ତୁ ଏବେ। ଯେତେ ବି ଆମେ ଭଲକୁ ଖୋଜୁଛନ୍ତି କିନ୍ତୁ ସେତେ ଦେଖିଲା ବେଳକୁ ମାନେ ଜିନିଷ ଇଏ ପଡୁଛି।
ଭଁ। ଆଗୁରୁ ସେଇଉରା ସବୁ ନେଇଆସିବୁ ସେ ସେତିକି ଆଣିକି ବି ମନ ବହୁତ ଖୁସି ହେଇଯାଏ। ଯାହଉ ଏତିକି ଆଣିଛି ତ।
ମୁଁ ଲାକମୀର ସନସ କ୍ରିମଟା ଆଣିଲି ବେକାର ମାନେ କଣ କହିଲ ହ୍ୱଇଟକାଷ୍ଟ ପୁରା ବଢିଗଲା ମୁଁ ତାପରେ ୟୁଜ କଲି ଆକ୍ୱାଲୋଜିକା ର ୟୁଜ କଲି ଡମ୍
ହୁଁ
ଡମ ଡକର ୟୁଜ କରିନି ଏ ତ ମୁଁ ଖାଲି ଡମ ଡକର ସାଲି ସିଲିକ ଏସିଡର ଯୋଉ ଟୁ ପରସେ ସାଲିସିଲିକ ଏସିଡର ଯୋଉ ଫେସୱାସ୍ ଟା ୟୁଜ୍ କରୁଛି।
ହୁଁ ହୁଁ ହୁଁ ଏ ଡମ ଡମ୍ କ କମ୍ପାନୀ ଟା ଟିକେ ଭଲ ଆସେ। ମତେ ଟିକେ ଭଲ୍ ଏଇ ଖୁଣା ବୋଧେ ସେଇ କମ୍ପାନୀ ଟା ଟିକେ ଉପରେ ଅଛି ନା କଣ।
ଆଉ ମୁଁ ଫେସୱାସ୍ କୋଉଟା ମାନେ କଣ୍ଟିନ୍ୟୁସଲି ମୋର ବ ମାନେ ଅଲଗା ଅଲଗା ଚାଲିଛି।
ଉହେ। ହେ ଫେସ୍ ୱାସ୍ ସେମିତି ମାନେ ପର୍ଟିକୁଲାର ଗୋଟେ କୋଉଟା କହିପାରିବୁନୁ। ସେଇଟା ୟୁଜ୍ କଲୁ ଦେଖିକି ୟୁଜ କରେ।
ତେ ମୁଁ ଏଇ ତି ସେ ସାଲିସିଲିକ ଏସିଡ୍ ଟା ଚାରି ପାଞ୍ଚ ମାସ ହେଲା ୟୁଜ୍ କରୁଛି ତା ସେ ହେଇ ଆଉ ମନ ହଉନି କ କହିି ଭଲ ହେଇ ଲାଗୁଛି ସବୁ ଇଏ ମାମା ୟାର୍ଥ ବି ୟୁଜ୍ କରୁଥିଲି ଭଲ୍ ଲାଗୁଥିଲା କିନ୍ତୁ ତାପରେ ପୁଣି ମନ ହେଲା ଏଟା। ତାର ମଝିରେ ପୁଣି ଲାକ୍ମିର ଷ୍ଟ୍ରବେରୀ ସେଟା ୟୁଜ କନି କେତେ ଚେଞ୍ଜ ହୋଉଚି। ସବୁଠୁ ଭଲ ଲାଗୁଥିଲା ଫେରଲଭଲି ର ଯୋଉଟା ଆସେନି ନା ଆଗରୁ।
ଫେରା ଲଭ୍ଲିର। ଏଇ ଯୋଉ ଏଟା କ୍ଲିନ୍ ଆଣ୍ଡ କିଲ ଅର୍ ବୋଧେ ଫେରଲଭଲି ନା କ୍ଲିନ୍ ଆଣ୍ଡ କ୍ଲିୟର।
ସେ।
ହଁ ହଁ।
ଫେରା ଲଭ୍ଲିର ରେ ଥିଲା ଆଉ ସେଇଟା ଭଲ ଲାଗୁଥିଲା କିନ୍ତୁ ଏବେ ଆଉ ସେରା ଏତେ କିଛି
ହୁଁ ହୁଁ ହୋଉ ଆଉ କଁ କୋଉଚ?
ଆଉ କଣ କହିବି ଏଇଆ ଆଉ ଶୋଇବ
ହଁ ହଁ ଜଷ୍ଟ୍ ଟିକେ ଖାଇଦେବି ନିଦ ଲାଗିଲାଣି। ଖାଇଦେଇକି ଟିକେ ଶୋଇ ପଡ଼ିବୁ ଥକା ଲାଗିଲାଣି ତ।
ହଁ, ହଁ, ଖାଇଦିଅ ଗୁଡ୍ ନାଇଟ୍।
ହଁ ଗୁଡ଼୍ ନାଇଟ୍ କାଲି ଫୋନ କରିବ।
ହଁ ହଁ।
ହୋଉ।